ହଁ ଗୁଡ ଇଭନିଂ।
ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା।
କଣ କରୁଛ।
ମୁଁ ବସିଛି ତମେ କଣ କର
ବସିଛି ଆଉ ଆଜି କଣ ଖାଇଥିଲ।
ଆଜି ଭାତ ଡାଲି ଛୁଇଁ ଭଜା ଆଉ ତମେ
ଭାତ ଡାଲମା ଖଟା କାନିକା ଆଉ
ୱାଓ। ଆଉ ଏବେ କଣ କରୁଛ?
ଏବେ ସାଙ୍ଗମାନଙ୍କ ସହିତ ବସିଛି ଆଉ ଖଟି କରୁଛି ଆଉ
ଭଲ ଆଉ।
ତମେ ଏକା ବସିଛ?
ହଁ।
ଉ ହୁଁ ଘରେ ସମସ୍ତେ ଭଲ ଅଛନ୍ତି ତ?
ହଁ ତମର।
ହଁ ସମସ୍ତେ ଭଲ ଏବ ବର୍ଷ ରଜ କେମିତି କଟିବ ତମର?
ବହୁତ ଭଲ ମାନେ ଗାଁ ହେଇ କରୁଥିଲା ରଜ।
ହୁଁ ହୁଁ। ଦୋଳି ଫୋଳି କଣ କଣ ଦୋଳି ଖେଳିଲ ବର୍ଷ ରଜରେ?
ସେଇ ଗାଁ ଦୋଳିଆର ମାନେ ଆମ୍ବ ଆମ ଗଛରେ ଦୋଳି ବାନ୍ଧି କି କି ସେମିତି ଆଉ
ନିଶାଣୀ ଦୋଳି ପଟା ଦୋଳି।
ହଁ ମାନେ ପିଢା ବାଲା ଫଟା ବାଲା
ଓହୋ ସେଇଥି ବି ଭଲ ଲାଗେ ନା?
ହଁ।
ରଜ ପାନ ଖାଇଛ?
ରଜ ପାନ ଭଲ ଲାଗେ ଖାଇବା ପାଇଁ
ହଁ ରଜ ପାନ ଆଉ ପୋଡା ପିଠା
ଓ ହ ସେ ରଜର ତ ସ୍ପେଶାଲ ରଜ ପାଇଁ ତ ନିତି ରଜ ପାନ ନହେଲେ ହବନି।ରଜ ପୋଡ ପିଠା ନହେଲେ ହବନି। ଆ ସାଙ୍ଗ ସାଙ୍ଗ ସା ଆଜି ବୁଲିଚ ନା ନାହିଁ ରଜରେ
ହଁ ବୁଲାବଲି ହେଇଛି
ଏବର୍ଷ କେତେ ଦିନ ରଜ ପଡିଥିଲା।
ରଜ ତ ତିନି ଦିନ ପଡେ ନା।
ଚଉଦ ପନ୍ଦର ଷୋହଳ ପହିଲି ରଜ।
ହଁ ଦ୍ୱିତୀୟ ରଜ କଣ କୁହନ୍ତି। ହାଲୋ।
ଜାଣିିନି।
ରଜ ସଂକ୍ରାନ୍ତି
ହଁ ରଜା ସଂକ୍ରାନ୍ତି ତାପରେ ରଜା ସଜବାଜ
ରଜ ଚାରି ଦିନ
ହୁଁ।
ପ୍ରଥମ ହେଲା ସଜବାଜ ତାପରେ ହେଲା ପ୍ରଥମ ରଜ ତାପରେ ରଜ ସଂକ୍ରାନ୍ତି ତାପରେ ଶେଷ ରଜ
ହଁ ମୁଁ ଏତେ ଜାଣିିନି?
ଉଁ ହୁଁ ରାତିକି କଣ ଖାଇବା?
ରୁଟି ଭଜା ଆଉ ତମେ?
ନିଜେ ରୋଷେଇ କରୁଛ।
ନା ମାମା
ଉୁଁ ହୁଁ ରୋଷେଇ ତ ମୁଁ ଆସିନି।
ହଁ ଆସ ବଟ ଏତେ ନାଇଁ
ହୁ ହୁ। ଆଗକୁ ରଥଯାତ୍ରା ଆସୁଛି ତମ ଆଡେ ରଥଯାତ୍ରା ହଉଛି ନା ହଉନି।
ହଉଚି
କେମିତି ବଡ ଆକାରରେ ନା ଛୋଟ ଆକାରରେ।
ବଡ ଆକାର ତ ପୁରୀରେ ହୁଏନି ନା ହୁଏ ନା ଛୋଟ ଆକାରରେ
ଓହୋ ତମର କେତେଟା ରଥିବ ଗୋଟେ ନା ତିନିଟା।
ତିନିଟା
ମୁଁ ତମର କେତେଟା ରଥ ହୁଏ ଗୋଟେ ନା ତିନିଟା।
ତିନିଟରଥ।
ଟେଣ୍ଟ ରଥ
ଛୋଟ ଛୋଟ
କିଏ କିଏ ଯାଆନ୍ତି ରଥରେ ବସିକି।
ଜଗନ୍ନାଥ ସୁଭଦ୍ରା ବଳଭଦ୍ର
ଆଉ ଜଣେ ହାଲୋ।
ହଁ।
ମୁଁ ଆାଉ ଜଣେ।
ଆଉ ଜଣେ କିଏ?
ହଁ ଚକ୍ରରାଜା। ସୁଦର୍ଶନ।
ହଁ।
ଚାରି ଜଣ ତ ତିନିଟା ରଥରେ କେମିତି ଗଲେ ଆଉ ଜଣେ ତୁମ ରଥ କାହିଁ?
ନାଇଁ ଚାରି ଜଣ କହିଲ ନା। ସେଇଟା ତିନି ଜଣ। ତିନିଟା ରଥରେ ତାଙ୍କୁ ଟାଣି ଟାଣି ଟାଣି ଟାଣି ନେଇଯାଉଛନ୍ତି। ସୁଦର୍ଶନ ଯିଏ ସିଏ ନାହାନ୍ତି।
ଆଶୁତୋଷ ଯାଉ ଯାଉନାହାନ୍ତି?
ନା ନା।
ସେ ମନ୍ଦିରରେ ରୁହନ୍ତି।
ହଁ ସିଏ ମନ୍ଦିରରେ ରହିଯାଆନ୍ତି।
ନା ଭୁଲ କହିଲ ସୁଦର୍ଶନ ଯାଆନ୍ତି। ସୁଭଦ୍ରାଙ୍କ ରଥରେ ବସି ଯାଆନ୍ତି। ହେଲା। ସୁଭଦ୍ରାଙ୍କୁ। ସେ ସୁରକ୍ଷା ଦିଅନ୍ତି ଯେହେତୁ ଭାଇଙ୍କ ପ୍ରଥମ କର୍ତ୍ତବ୍ୟ ଭଉଣୀ ସୁରକ୍ଷା ଦେବା ସେଥିପାଇଁ ଆଗେ ବଡ ଭାଇ ଗଲେ ବଳଭଦ୍ର ତାଙ୍କ ରଥ ତାଳ ଧ୍ୱଜକୁ। ତାପରେ। ପ୍ରଥମ ଗଲେ ସୁଦର୍ଶନ ଆଗେ ଯିଏ ପହଁଣ୍ଡି ହେଇକି ଆଗେ ଯିଏ ସୁଭଦ୍ରାଙ୍କ ରଥରେ ରହିବେ ଦର୍ପଦଳନ ରଥରେ ତାପରେ ଯିବେ ବଳଭଦ୍ର ବଡ଼ ଠାକୁର ସେ ଯିଏ ତାଳ ଧ୍ୱଜରେ ରହିବେ ତାପରେ ଯିବେ କଳିଆ ଠାକୁର। ନନ୍ଦିଘୋଷ ରଥରେ ବିରାଜମାନ କରିବେ ତାପରେ ଆସିବେ ରାଜା ଆସିବେ ଛେରା ପହଁରା କରିବେ ତାପରେ ଅଶ୍ଵ ବନ୍ଧା ହବ ଚାରମାଳ ପିଠା ହବ ଅଶ୍ୱ ବନ୍ଧା ହବ ତାପରେ ଆଗେରଥ ପ୍ରଭୁ ବଡ଼ ଠାକୁରଙ୍କ ଆଗେ। ଗଡିବ ତାପରେ କିଛି ତାପରେ ଦେବୀ ସୁଭଦ୍ରାଙ୍କ ଜଗଜ୍ଜଙ୍କର ରଥ ଗଢିବ ତାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଆସ୍ତେ ଆସ୍ତେ ଗଡିବ।
ଆଜ୍ଞା।
ଆଉ ତମେ ଯେତେବେଳେ ମାମୁଁ ଘର ଯାଅ କି ମାଉସୀ ଘର ଯାଅ ଖୁସିରେ ସାଙ୍ଗେ ସାଙ୍ଗେ ବାହାରି ପଳାଅ ନା ନାଇଁ?
ହଁ।
ଆଉ ଫେରିଲା ବେଳେ ତମେ ମନ ଦୁଃଖରେ ଆସ ନା ଶୀଘ୍ର ଆସିବାକୁ ଇଚ୍ଛା ହୁଏ।
ନା।
ଏମିତି କାଳିଆ ଠାକୁର ବି ସେୟା ଗଲା ବେଳକୁ ଶୀଘ୍ର ପଳେଇବେ ମାଉସୀ ଘରକୁ ମନ୍ଦିରରୁ ବାହାରିକି ଅପରାହ୍ନ ଚାରିଟା ସୁଦ୍ଧା ରଥ ବେଳେବେଳେ ଲାଗି ଯାଇଥିବ ଗୁଣ୍ଡିଚା ମନ୍ଦିର ଶରଧା ବାଲିରେ। ଆଉ ବେଳେ ବେଳେ ଲାଗିନଥିବ କିନ୍ତୁ ଅଧିକାଂଶ ଟାଇମ ସନ୍ଧ୍ୟା ସମୟରେ ଲାଗି ଯାଇଥାଏ ଆଉ ଦିନେ ଦିନେ ଫେରିଲା ବେଳେ ବାହୁଡା ବେଳେ ସେ ଆସିବେନି ରଥ ଅଧା ବାଟରେ ରଖିଦେଇଥିବେ ଜମା ଆସିବେନି।
ହଁ ସେଇଟା
ବର୍ଷା ହେଇଥିଲା ଆଜି?
ନା ଆଜି ହେଇନି।
ଓହୋ ନା। ବର୍ଷା ହେଇନେଇ ଆଉ।
ହୁଁ।
ଆଉ ଗରମ କେମିତି ହେଉଛି ତମ ଆଡ଼େ?
କି ଗରମ ନାହିଁ ଏତେ।
ବୃକ୍ଷଲତା ସବୁ ଅଛି?
ହଁ।
ଅଧିକ ନାଇଁ କିନ୍ତୁ ଅଛି।
ହୁଁ ହୁଁ। ତମକୁ କଣ ଭଲ ଲାଗେ ଖାଇ ମାନେ ଖଜୁର କୋଳି ଖାଇଛ କେବେ?
ହଁ ଖାଇଛି।
ଉଁହୁଁ ନିଜେ ତୋଳିକିନା କିଏ ଦେଇଛି?
ନିଜେ ତୋଳି ବି କେମିତି କିିଏ ଦେଇଛନ୍ତି।
ଓ ହୋ ଆ ଜାମୁକୋଳି?
ହଁ ସିଏ ବି ଖାଇଛି।
ଦାମକୁଳ କେମିତି ଲାଗେ?
ହଁ ଟିକେ। ମାନେ କଷାଳିଆ ଲାଗେ।
କଷାଳିଆ। ଯିବା ଯିବ ହଁ ଗୋଟେ ଅଲଗା ପ୍ରକାର କ ରଙ୍ଗ ହେଇଯାଏନି? ଖାଇଲେ? ଉଁ ହୁଁ।
ହଁ ମୁଁ ଏଇ ରଥଯାତ୍ରାରେ ପୁରୀ ଯିବ ନା ନାଇଁ?
ନା ରଥରେ ପୁରୀ ନୁହଁ ଆମ ଗାଁରେ।
ପ୍ରତିବର୍ଷ ଆମ ଗାଁ ରଥଯାତ୍ରା ହଉଛି ପୁରୀ ମହାପ୍ରଭୁଙ୍କୁ କହିବା କଥା ନା ଆମ ଗାଁ ରଥଯାତ୍ରା ହଉଛି ଗାଁ ଛାଡିକି ପୁରୀ ଯିବାକୁ ଇଚ୍ଛା ହଉନି।
ହଁ ସେଇଟା ବି ସତ କଥା।
ଆଉ ତମ ଆଡେ ବିଲ ବାଡି ଚାଷ? ହେଲାଣି ନା ଜାଣିନା?
ଉ ନା। ମାନେ ଛାଲି ଟିକେ ଚାଲନି ଚାଲିବି ଆଉ।
ଓହୋ।
ତମର
ହଁ ଆମ ଆଡେ ତଳି ଫଳି ପଡିଛି। ତଳି ଧାନ ଗଛ ଉଠିନି ଉଠିଲେ ରୁଆ ହବ ଆଉ।
ହଁ ସେଇ ହୁଁ। ହାଁ।
ହାଲୋ।
ହଁ କୁହ।
ଆଉ ତମକୁ କଣ ଭଲ ଲାଗେ ଖାଇବା ପାଇଁ।
ଶବୁ ମାନେ ସେ ଗୁପଚୁପ ଟା ଅଧିକ ଭଲ ଲାଗେ ଗୁପଚୁପ୍ ଚାଟ।
ଏ ଝିଅ ପିଲାଙ୍କତ ପସନ୍ଦ ପୁରା ଆଗ।
ହଁ ସେରା ସତ କଥା।
ଏ ତ ଏ ଯୋଉ କାଲି କଣ ଖାଇଥିଲ? ହଁ।
ଚିକେନ ବିରିୟାନୀ।
ଏ ନିଜେ କ ମାମା କରିଥିଲେ ନା ନିଜେ କରିଥିଲ?
ମାମା କରିଥିଲେ।
ଓହୋ। ଯାହା ହୋଉ। ଭଲ ତମ୍ ଗାଡି ଶିଖିଛ ତମେ ନା ନାଇଁ?
ହଁ ସେମିତି ଆଉ ଟିକେ ଟିକେ।
ଅଁ ହୋ।
ତମେ?
ହଁ।
ପୁଅପିଲା ତ ଚଲେଇ ଚଲେଇ ବଣୀ ଆଉ।
ହଁ।
ହୁଁ। ତମକୁ କଣ ଖାଇନି ଏ ଖାଇବାକୁ ଭଲ ଲାଗେ?
ସମ୍ବଲେ ମୁଁ ରଖୁଛି।
ହଉ ଠିକ୍ ଅଛି।
ପରେ କରିବେ।
ଆଶା କରୁଛି ଆପଣମାନେ ଦିନ ଶୁଭ ହେଉ ମଙ୍ଗଳମୟ ହେଉ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଥ୍ୟାଙ୍କ ଧନ୍ୟବାଦ।
ହୁଁ।